ହଁ କଥା ତଥା ରହିଲ ଦେଖିଲ ଆଉ ଆମର ଆମ ଚାଲିଗଲେ ସେପଟେ ଆର ପଟେ।
ହଁ। ଫୱର କିଛି ନାହିଁ ଖାଲି ବେକାର। ଇଏ କହୁଛନ୍ତି କି ସତ ତାଙ୍କ ହେ ହେ ମାନେ କିସ ସେ ମାନେ ହେଲା ବାଲେଶ୍ଵରର ସେ ହେଉଛନ୍ ହେଲା ତାଙ୍କ ଘର ହେଲା।
ସେ ସାର୍ କିଏ କିଛି ତ ଫାଇନାନ୍ସରେ ଅଛନ୍ତି ନା କିରେ ସିଏ?
ଫାଇନାନ୍ସ ନୁହେଁ ସେ କାମ କର ଏଇ ଯେ ଦିଲୋ ଧର ଦିଲୋ ଧରନ ମାନେ ଜେଜେ ଏ ଜିଲ୍ଲାକା ରୋଡ ଡିଲ୍ଲର ମାନେ ସେ ଧନୀ ଧନୀ ଲୋକ ପକେବୁ ମାନେ ଡେ-ଡିଲର ହବାକୁ ଚାହୁଁ ଧରିବେ ଦେନେ ଏମେ ତାକୁ ଇନଭେଷ୍ଟ ବେଶୀ କରିପାରିବେ।
କେ ସାର କି
ଜଣେ ଜଣେ ଜ୍ୟୋତି ସାର ହେଲା ସେ ତାଙ୍କୁ ମୁଁ କହିଥିଲି ମତେ ଗଗନ ଭାଇ ଗଗନ ଭାଇ ବୁଝିଲୁ ମୁଁ କହିଥିଲି ଯେ ଗଗନ ଭାଇ କେୟାରକୁ କିଛି କରିମି ସେ କହିଲେ ମୋ ବେଳେ ତ ମୁଁ ଯାଇଥିନି ସେତେବେଳେ ସେ ଗୋଟେ ଓକିଲକୁ ଧରିଥିଲେ ବୁଝିଲୁ। ସେ ଓକିଲ ସେତେବେଳେ କରିଦେଇଥିଲା କେତେ ସାତଶହ ଆଠ ଶହ ଟଙ୍କା ନେଇଥିଲା ହେଲା ଦିଟାକୁ ସେ ନେଇଥିଲା ସେତେବେଳେ ହେଇଥିଲା ଆଉ ଏଇ ଟଙ୍କା ତ ସେରକୁ ହବନି ଆଉ ସେ ଘ ଉକିଲକୁ ବି ଯିବା ସେଠି ଏଲାଗୁ ନାହିଁ ଆଉ ହେଲା ଆଉ ତାଙ୍କ ଘର ବାଲେଶ୍ଵର ତାଙ୍କୁ କ ସେ କହିଦେବେ କିସ କର୍ତ୍ତବ ନା ସେ କହିଦେବେ ଆଉ ସେଦିନ କାଲି ସାର୍ ବସିଥିଲେ ବୁଝିଲୁ।
ହୁଁ!
ସାର୍ ବସିଥିଲେ ଦେଇକି ମୁଁ ସେ ମୁଁ ଏକଲା ବସିଥିଲା ମୁଁ କହଥିଲି ସାର୍ ଏରକୁ ସାର୍ ଗୋଟେ କରିଥାନ୍ତି ଆଉ ସେ କହିଲେ ହଁ କରିଦେବା କିଛି ନାହିଁ ମୁଁ କହିଲି ସାର୍ ସେ କହିଲେ ଏଇ ସବୁ ନା ଅଢ଼ଏ ହଜାର ଟଙ୍କା ଖର୍ଚ୍ଚ ହେବ ମୁଁ କହିଲି ସାର୍ ଏତେ ପଇସା ଖର୍ଚ୍ଚ ହେବ ନା ଟିକିେ କଣ କରୁନା ସେ କହିଲେେ ଦେଖ ତୁମ ଆଗରୁ କରିମି ଯାହା ଖର୍ଚ୍ଚ ହେବ ତୁମେ ଦେବ ମୁଁ ଅଧିକା କିଛି ନେମିନି ଯାହା ଖର୍ଚ୍ଚହବ ଦବୁ ମୁଁ କହିଲି ସାର୍ ମୁଁ ନିଜେ ପେମେଣ୍ଟ କଲି ବୁଝିଲୁ ଆପ୍ଲିକେସନ ଗୋଟେ ଯୋଉ ପେମେଣ୍ଟ୍ ହେଲା ଦବୁ ହେଲା ଦିଶହ ଟଙ୍କା ହେଲା ମୁଁ ନିଜେ ଅନଲାଇନ କଲି ହେଲା ଦିଇଶହ ଟଙ୍କା ଆଉ କହିଲେ ଗୋଟେ ମେଡିକାଲ ସାର୍ଟିଫିକେଟ ଦେଖିଲେ ବି ହେଲା ଯେତେ ଜଣ ଲୋକ କରିଛ ମେଡ଼ିକାଲ୍ ସାର୍ଟିଫିକେଟ ଗୋଟେ ବାହାରିବୁ ମେଡ଼ିକାଲ୍ ଫିଟନେସ୍ ସାର୍ଟିଫିକେଟ୍ ସେଟା ଗୋଟେ ଦିଇଶହ ଟଙ୍କା ସେଟା ମେଡିକାଲ ସେ ହବ ହଁ ସେଇଟା ସେଇଟା ହେବ ସେଇଟା ବି ସେ ଇଏରେ ଲାଗିବ ମେଡ଼ିକାଲ ଫିଟନେସ୍ ସାର୍ଟିଫିକେଟ୍ ଦୁଇଶହ ଟଙ୍କା ଆଉ ଯେଉଁଟା କହିଲେ ପାଞ୍ଚଶହ ଟଙ୍କା ମୁଁ ନେଉଛି ଏଟା ଯଦି ତମେ ଆରଟିର ଯାଇକି ଏକ୍ଜାମ ଦେବ ଅଢେଇଶହ ଟଙ୍କା ଆଉ ଯଦି ଏଟା ସେରକୁ ଯଦି ତମେ କ କହିିବାକୁ ଚାହୁଁଛ ତାହେଲେ ପାଞ୍ଚଶହ ଟଙ୍କା ଏଇଟା ସେ ଲୋକ ନେବ ହେଲା ଯକି ସାର୍ ସେ ଲୋକକୁ ଫୋନ୍ ମାରିଲେ ହେଲା ସେ ଉଠିଲା ଦେଖି କହିଲା ଯେ ହେବ ତ ସେ କହିଲା ହଁ ଏଇଟା ହେବ ଆଉ କରିଦଉ ଦେଇକି ସାର୍ ପଇସା ମକୁ ନେଲେ ସାତଶହ ଟଙ୍କା ଦେନି ଆଉ ଦୁଇଶହ ଟଙ୍କା ଅନଲାଇନ୍ କରିଦେନି ସାତଶହ ଟଙ୍କା ଦେଇକି ଦେଇକି ସାର୍ କହିଲେ ହଉ ତାାନେ ତୁମର ଏଲ୍ ଏଲ୍ କହିଲେ ଘଣ୍ଟେ ଦେଢ଼ କହୁଥିଲୁ ଅଧଘଣ୍ଟେ ଘଣ୍ଟେ ମତି ବାହାରିଯିବ ଦୁଇ ଘଣ୍ଟା ଭିତରେ ଏଲ୍ଏଏଲ୍ଟା ଆସିଗଲା ମୋତେ ଟିକେ ଫୋନ୍ ମାରିଲେ ଆସିଲା ଏଲ୍ଏଲ ଆସିଲା କେ ସାର୍ ଏପ୍ରୁଭ୍ ହେଇଯାଇଛି ଆଉ ଆସିଯାଇଛି ଦେଇକି କହିଲେ ଡାଉନଲୋଡ଼୍ ମାରିଦିବ ମୁଁ କହିଲି ସାର୍ ଡାଉନଲୋଡ଼୍ କରି ପଠାଇଦେଉ ଦେଇକି ସାର୍ ଫ ଦେଇକି ସାଢ଼େ ଆଠଟ ବେଳେ ଫୋନ୍ ମାରିଲେ ଦେଇକି ଫ ଓଟି ପି ନେଲେ ଡାଉନଲୋଡ୍ କରିକି ପଠେଇଲେ ଦେଖିନ ହେଇ ମୋର ଏ ହଉଛି ଦି ମାସ
ଦି ମାସ ସେଟା ଦିଏ କେ ଦି ମାସ ଭିତରେ ଯକିେ ଏଲା ସେଠି କରବ ସେଇ ଏଲଲ ଟା ଦି ଏଲଲ ମାନେ ହଉଛି ତୁ ଗାଡି ଚଲିପାରିବୁ ତ ଆଗର ଅଥରି ଆସିଯାଇଛି ମାନେ ତୁ ପରୀକ୍ଷା ଦେଇକି କ୍ୱାଲିଫ କରୁଛୁ ତୁ ଚକିପରିପାର ବୁଝିପାରିଲୁ ଗାଡି ତୁ ଚଲେଇପରିବୁ।
ତୁ ଗାଡି ପଛର ବଇବୁ ତ ତୋ ଗାଡି ପଛରେ କିଏ ଜଣେ ଡି ଏଲ୍ ବାଲା ଥିବ।
କିନେ
ତୁ ତ ଚଲିକି ଯିବୁ
ହଁ!
ପଛରେ ଡିଏଲ୍ ବସିବା ଦରକାର କି ତୁ ଚଲଉଛିୁ ତୁ ପଛ ଦିନ ଡେଲ ବାଲା ଅଛି
ହଁ ସେରକୁ ବି କିଛି ନହିଁ ସେ କହିଲେ ସେରକୁ ବି କିଛି ନହିଁ ସେରକୁ ବି ହେଇଯିବ। ହେ କିଛି ଅସୁବିଧାନାହିଁ ତମେଲେ ହଁ ମୋର କେହି ନାଇଁ ମୋର ଏକଲା ଏମର୍ଜେନ୍ସୀ କେସ ସବୁ ଗୋଟେ ଜାଗା ଯାଉଛି କିଛିାଇଁ ଆଉ କହିଲେ ମତେ ଟିକେ ହଁ ଆର ମାସ ନଅ ତାରିଖ ହେଲା ସେପାଇ ମୁଁ ତତେ କନିି ସାର୍ ଆପଣଙ୍କ ଟିକେଥିବେ କହିଲେ ହଁ ମୁଁ ରହମି ତମେ ଚିହ ମୁଁ ରହିବି ଆଉ! ସେ ହଁ ଆଟି ର ଥିବେ। ମୁଁ କହନି ସାର୍ ମୋତେ ଟିକେ ଡୋର ଲାଗେ ସାର୍ ଯେତେବେଳେ ଫାଙ୍କା ଥିବ ମାନେ ଯେତେବେଳେ ପୁରା କମ୍ ଲୋକ ଥିବେ। ସେଇ ଟାଇମରେ ମୋତେ କହିବେ ମୁଁ ସେଇ ଟାଇମରେ ଯିବି। ଆମର ଯଦି ଆରଟିଓ ବନ୍ଦ କେତବଳେ ଚାରିଟାରେ।
ହଁ।
ଯଦି ତା ଟେଷ୍ଟ ସରୁଥିବ ତିନିଟାର ତାହେଲେ ମତେ କହିବେ ମୁଁ ଗୁଟେ ରୁ ଏଠୁ ବାହାରିବି। ତାହେ ଦିଇଟା ହେ ଯାଇ ତେ ପହଞ୍ଚିବୁ। ଲାଷ୍ଟ ଟାଇମ୍ ଏଜରକୁ ପାଞ୍ଚ ଜଣ ଥିବ ମୁଁ ଯିବି। କାହିଁକ ଏ ଯେ ତୁ ଜାଣୁ ଦେଖିଥିବୁ ସକାଳୁ ସକାଳୁ ପଳେଇ ଯିବୁ ଗାଦେ ଲୋକ ଠିଆଇଥିବେ ତ ସେଇନୁ ଯେ ତୁ ତୁ ନିଜେ ନର୍ଭସ୍ ହେଇଯିବୁୁ କିଛି ଚଲମି। ଆଉ ଆଜି ଯାଇଚି ନା ନ ହେଲା। ଏବେ ଆରଟିଓ ର ତୁ ଆଁ ହଁ। ବାଲେଶ୍ୱର ଆରଟିଓ ଆଜି ସେ ସୋରୁମ୍ ର କାମ ଥିଲା ଟ୍ରାକ୍ଟର ନମ୍ବର ରେଜିଷ୍ଟର ହେଲା ତଅର୍ଟିଓ ର ମୁଁ ଯାଇଁଥିଲି ହେଲା।
କେ କି ଦେଲ ତୁ।
ମୁଁ ଆଉ ସେ କହୁଥିଲି ନା ତା ଶଳା ଟା ହେଲା।
ଓହୋ ହୋ ସେ ତତେ ନିଇଯାଏ ଚାଲିଲା କିଏ?
ମୁହିଁ ଚଲନି ସେ ଗାଡି ବାଇକ ଚଲା ଭଲ କି ଜାଣିନି।
ଆଁ?
ମୁଁ ବି ଗାଡି କାହାକୁ ଦିଏନି ହେଲା। ହଁ ସେ ସ୍କୁଟି ଚଲାଏ ହଁ ସେଇଟା ସେ ସ୍କୁଟି ଚଲାଏ। ମୁଁ ଦେଇକି ଗଲିି। ଆର୍ତିଓ ଭିତର କୁୁ ଗନିନି ଆଁ। ତେଲ ପଇସା ସିଏ ଦେଲାନା ମୁଁ ଦେମିକାଇଁ। ହଁ ଦେଇକି ମତେ ସେ ଗାଳି ବି ଦଉଥିଲା। ତିନିଶହ ତିରିଶି ଦିଶହ ତିନିଶହ ତିନି ଲିଟର ତେଲ ପକେଇଛି ହଁ ଦେଇକି ମତେ ସେ ଗାଳି ବି ଦଉଥିଲା। ଶୁଣ ତମ ତେ ଗାଳି ଦଉଥିଲା। ପହିଲା ରାକେଶ ତମେ ଆଟି ଭି ଆସୁନ ମାନେ ସେ ବି ଭଲ କଥା କହୁଥିଲା। କିନ୍ତୁ ତା କଥା ଟା ମୋତେ ଭଲ ଲାଗେନି ସେ ଯିଏ ଟୋନ କୁହେ ମୋତେ ଭଲ ଲାଗେନି। ସେ ମତେ ଯାହା କହୁଥିଲା ଠିକ୍ କଥା। ଏଇ ଯେ ସେ ଟ ଭିତରୁକୁ ଗଲା ତ ମୁଁ ଆକଟିବା ବାହାରେ ଇନି କହିଲା ଆକଟିବା ଭିତରକୁ ଆସୁନ। ଖଖିବ କିଠ କିସ ଅଛି ଇଏ ଅଛି ଠିକ କଥା କହୁଥିଲା ଯେ। କିନ୍ତୁ ମୁଁ ବାହାର ଠିଆ ହେଇଛି।
ତୁ ଗଲୁନୁ ଯା।
ବାହାର ଠିଆ ହେଇକି ତତେ ଫୋନ୍ ମାଥନି ନି ନା ସେଇ ଟାଇମ ଆକ୍ଟିବା ଥିଲା। ହଁ ଆଉ ମୁଁ ଠେଇ ଦିନି କିଠ କ ତ। ସେଇ ଯେ ଗାଡି ଚଲୁଥିଲେ ଗାଡି ଆଉ ଗୋଟେ ଅଟୋ ବାଲା ଦୁିଲ ମୁଁ ଠିକ ଦେଖୁଛି। ବେଶ ସେ ଗାଡିଟା ହଉଛି ପୁର ମେୁନାଲ୍ ଗାଡି। ତେ ଯେ ପଟିଆରୁ ଆ ଆସୁନଥିଲା ନା ହେଲା ସେଟା କିଶୋର ଗୋଟେ ବହୁତ ପୁରଣା ଗାଡି ହେଲା। ଓାର ତା ନ ହଁ ବୋଧେ।
ଅ ଅଟୋ ଅଟୋ ନା ଗାଡି।
କାର ସେ ସେଇଟାକୁ ନେଲା ମିନଲ ଗାଡି। ପୁରା କାଟୁଛି ଷ୍ଟେରିଙ୍ଖ ଟା ପୁରା ଘୁରୁଛି ଘୁରୁଛି ହଁ ଯାଉଛି ଆସୁଛି ସେଟା କାଟି ସାରିଲା ପରେ ଗୋଟେ ଅଟୋ ବାଲା ଗଲା। ଅଟୋ ବାଲା ଗଲା ଆ ଆଟିର ଜ୍ଗା କାହିଁ ଏଇ ଯେ ଆମର ଦେଖୁଛୁ ଏଇ ଯେ ଅଟୋଟା ପାର୍କିଂ କେତେ ଗୋଟଏ ଜାଗା ଏଁ ଏ ଆର୍ଟିଓର କେତିକି ଜାଗା କହ ତ ସେଇ ଯୋଉ ଅଟୋଟା ତୋ ଆଗରୁ ଠିଆ ହେଇଛି। ଏଁ ସେଇଠୁ ଏତିକି ଯାଏଁ।
ମାନେ ସେତକି ତୁ ସେମାନେ ଗାଡି ଘୋରେଇଇବୁ।
ହଁ ସେ ଏରଗୁ ନାଲ ନାଲ ପକେଇ ଦେଇଛ ସେଇଠୁ ଆଣିବୁ ଫେର ଏଇଟା ବେକ୍ କରିକି ନେବୁ ସିଏରଗୁ।
ମାନେ ବନା ଗନଗେ ଚିନ୍ତା କ ଚିନ୍ତା କଡନଗେ ନାନ୍ ଗାଡି ବାଇକ ପାଇଁ।
ବାଇକ୍ ପାଇଁ ବି ସେରକୁ ବେଶୀ ନାହିଁ ସେଇ ଅଟୋ ପାଖରୁ ଏରକୁ ରାସ୍ତା ହେଲା ମାନେ ରାସ୍ତା ଟା ଚଉଡା ମୁଁ ଦେଖିନି କେତିକ କଥାତିକି ମ ଗୋଡ ପାଖକୁ ଚାହାଁ ଏତିକି ଏତିକି ଏତିକିରୁ ମୁଁ କାଟିମି ମୁଁ ଥରେ ଦେଖୁିନି କିଆର ଏତେ ବଡକା ରାସ୍ତା ଥିଲା ଆଉ ବଢ ଗୁଡେ। କାଟିବ ଏଇଟ ଏତିକି ଏତିକି ମାନେ ଗାଡି ଟା ଘୁରିବିନା ଏଇଟା ସାଇକେଲ ନେଇକି ଯିବ ଟିକେ ଟିକେ ରାସ୍ତ ଦଉଛି। ସବୁ ଆ ଦେଖି ତାର କିଛି ହବ ଦେଖି ଯଦି ବାଇଚାନ୍ସ ଯଦି ଗୋଡ ବି ଲାଗ ଗଲା ଦେଖି ନହେଲେ ସେଇଠି ସାର୍ ଯଦି କହିବେ ଦିଶହ ପାଶହ ଦେଇ ତ ଦେମି ଆଉ କିଶ କରମି। ଆଉ ଯାଇଛି ମାନେ ପଇସା ଖର୍ଚ। ଖର୍ଚ୍ଚ କରିକି ଆଉ
ଉୁଁ କାଲି ଯିବ କେତବେଲେ କାନେ
ଯିବା ସାରଙ୍କୁ ପଚାରିବି କେତେବେଳେ ବାହାରିବେ ସେ କହିବେ।
ଖିଆପିଆ?
ଖିଆପିଆ ଟାଇମ୍ ଦେଖିକି ନା ଯଦି ଡେରି ହେଲା ତାହେନେ ସେଇଠି ଖାଇଦବା ନା ଆଉ। ଖାଇକି ବାଲେଶ୍ଵର ଗୁଟେ ପୁରା ବିକାଳ ଘୁରି ଘୁରାକି ଆସିବା ଆଉ।
ନଅ ତାରିଖ କେତ କି ବାରେ ପଡୁଚି କିବେ?
ମୁଁ ଦେଖିନି ନଅ ତାରିଖ କି ବାରେ ପଡୁଛି। ତୁ ଦେଖିଥୋବୁ। ହଁ ନାଁ ମୁଁ ଦେଖିନି ନ ତାରିଖ ସାର୍ କହିଲେ ହଁ ମୁକହିଲି ଠିକ୍ ଅଛି ତାଲେ ଗୋଟେ ମାସ ପରେ ବୁକିଙ୍ଗ ହବ। ଆଉ ମୁଁ ତ୍ ଆଉ ମୁଶ୍ ତାଙ୍କୁ କୋହୁଥିନି ସାର୍ ଇ ଯେ ନଅ ତାରିଖ ଆଏ ଇଏଟା ଆମର କଲେ ମତ୍ ତାକ୍ ଏକାଳେ ଦିଇଟା କରିଦେଇଥାନ୍ତି। ଫୋର୍ୱିଲେର ଟୁ ହିଲର ପାଇଁ ମୋର ଫୋର୍ ହୱିଲର୍ ଡବଲ ଖର୍ଚ୍ଚ ହବ ସାର୍ କହିଲେ କିଛି ନାହିଁ ସେଟା ଲୋକମାନେ ଜାଣନ୍ତିନି ହେଲା। ସେଟା ସାର୍ କହିଲେ ଏଇ ଯେ ଟୁଲୋର୍ ବୋହୁତ ଜଣ କର ହେଲା। ତାପରେ ଯ ଫୋରଉଇଲର୍ କର ଫେର୍ ଯାଇକି ନୀୟୁ ଆପ୍ଲାଏ କରିଦିଅନ୍ତି। ତା ସେଟା ନ୍ୟୁ ଆପ୍ଲାଏ କରିଦବା ଦରକାର ନାହିଁ ସେଇ ଯେ ଟୁ ହଲର୍ ତୁମର ଅଛି ସେଇ ଟୁ ହଲର ହଁ ସେଇଟା ଗୋଟେ ବଢ଼ିଆ ଗୋଟେ କିସ କହିଲେ। ବଲେ ତାହାରି ପୁର ଚଢିଯିବ। ମାନେ ତୁମର ଏଇ ଆ ସେ ମାନେ ଡିଏଲ ର ସେଇ ନମ୍ବର ଟା ଦେଇକି ତମେ ତାପରେ ଚଢେଇଦବ ଦେନ୍ ମୁଁ ଫୋର୍ୱିଲର ବି ଶିକିଛି ତାପରେ ଚଢିଦେଲେ ସେତେବେଳେ ବି ଦି ହଜାର ଦି ଛୁଆ କକ ଚାରି ହଜାର ପାଞ୍ଚ ହଜାର ଖର୍ଚ୍ଚ ହବ ସେତେବେଳେ ବି ଯଦି ଫୋର ହଲର କଲ ଏିରେ ଚଢିଦବ ଦିଢି ଖର୍ଚ ହବ ହେଇଯିବ ଆଉ ତମେ କିଏ କହୁଛି ଖାଲି ଖର୍ଚ୍ଚ ହବ
ସେଇ ଗୋଟେ ଲାଇସେନ୍ସ କାର୍ଡ ର ଦି ଜିନିଷ ରହିବ।
ହଁ ସେଇଟା ନା ସାର୍ କହିଲେ ଏ ଆଉ ଜଣେ ଜଣେ ଲୋକ କିଛି କ ଟୁ ହଲର କରିକି ଦଶ ବର୍ଷ ପରେ ଯଦି କାର୍ ଚଲା ଶିଖିଲେ ସେମାନେ ଆଉ ଥରେ ନିପ୍ କର ଯେ ମୁଁ ଶିଖିଛି କ ପାଇଁ ମାନେ ଜାଣନ୍ତି ସାର୍ କହିଲେ ଏଟା ସେମାନେ ଜଣନ୍ତିିନନି କିନ୍ତୁ ଏଟାଢି ହବ ଯେ ଟୁ ହଲର ତା ମୁଁ ଫୋର ହଲର ଶିଖି ସେଟା ସେ ଚଢିଦେ ଏଠି ତମେ ସେତେବେଳେ ଯଦି ପାଞ୍ଚ ହଜାର ଦବ ତାହେଲେ ତମ ଅଢି ହଜାରଇିବ କାହିଁକି ତମ ଆଗରୁ ତ ଟୁ ହର ଶିଖିଛ ନା ଟା ଫ ତାପରେ ଚଢିଯିବ ତାର କହୁଥିଲେ ଏଇଟା ଗୋଟେ କିଷ କହୁଥିଲେ ଚଢିଯିବ କହିଲେ ମନୋଭଜ ତମ ପାଖରେ ରହିଲା ଆଉ ଅ ତମର ସଵୟର ରୁହ ନ ରୁହ ବୁଝିଲୁ ସେ କହିଲେ କହିଲେ ତମେ ଯଦି ସ୍ୱରମର ଅଛ ଅଛ ବାହାରିିବନେ ବି କିଛି ନାହିଁ। ଫୋନ୍ ମାରିବ ମୁଁଦିନ କହିଦେମି ଫୋର୍ ହ୍ଲର ଯଦି ଚଲା ଶିଖିଗଲା ପରେ କହିବ ନା ତାପରେ ତମେ ବାହାରିଯ ଏ ତାପରେ ତମର କାମ ସରିଗ ନା ଆଉ ହସା ଦେ ତୁ ଯାଇ ଅଛୁ ଅଛେ ଆଉ କ ହଁ କିଛି ନାହିଁ ଯେତେବେଳେ କାମ ପଡ଼ିବ କହିବ ଆ ମୁଁ କରିଦେବି
ଆ କାନେ ମର କ ଦବୁ ଆଉ
କିଛଟା ତୁ କରିବୁ ତ
ମନ ତଥିଲେ କିଛି ସେ କି ସଛି
ହଁ କହ କହିବୁ ରୋୋକଡ଼ଦ ସାର୍କଡ଼ଦ
ନା ମୁଁ ଯାଜପୁର ଯିବ ଭାବୁଛି େ ବିନା ଟେଷ୍ଟ ସବୁଛି ହେଇଯିବ ହ ସାବର ମନ ନିଜେ ଯିବ ବେତା ଭାଇ ତା ଭାଇ ସ ତ ଭଉଣୀ ସାଙ୍ଗ ଏଇଠି ଅଛନ୍ତି ନା। ସେ ସବୁ ହେଇଥ ମାନେ ଏଲ୍ ଏଲ ଡିଏଲେ ଏକା ସାଙ୍ଗରେ ସବୁ ହେଇଯିବ ସେଠି
ହଁ ସେ